ହ୍ୟାଲୋ।
ମ୍ୟାଡ଼ାମ ନମସ୍କାର।
ମ୍ୟାମ୍ ନମସ୍କାର।
ମୁଁ ମ୍ୟାଡ଼ାମ୍ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ବଢ଼ିଆ ଅଛି। ଆପଣ ଖାଇ ସାରିଲେଣି ରାତି ଖାଇବା।
ଆଜ୍ଞା ମ୍ୟାଡ଼ାମ୍ ଖାଇ ସାରିଲିଣି ଆପଣ ଖାଇ ସାରିଲେଣି?
ନା ମୁଁ ଖାଇନି କଣ ଥିଲା ଆପଣଙ୍କ ଖାଇବାରେ?
ମୁଁ ଖାଇବାରେ ଭାତ ଆଉ ଛେଳି ମାଂସ ଥିଲା।
ବାଃ ବହୁତ ବଢ଼ିଆ ଖାଦ୍ୟ ଖାଇଛନ୍ତି ଆଉ। ଭଲ ପ୍ରୋଟିନ ନେଉଛନ୍ତି ଆପଣ ଆଉ।
ବହୁତ ବହୁତ ଭଲ ଛେଳି ମାଂସ।
ହଁ ହଁ।
ବୋଉ ଆପଣ କଣ କରୁଥିଲା ବାଦାମ୍।
ମୁଁ ଏମିତି ବାସ୍‌ବୁକ୍ ଗୁଡ଼ାକ ପଢୁଥିଲି ସେଇଠୁ ମୁଁ ଦେଖିଲି ଗୋଟେ ମକର ସଂକ୍ରା ଏମିତି ତ ଭାବିଲେ ଆପଣଙ୍କ ସହିତ କଥା ହେଇଯିବି ମକର ସଂକ୍ରାନ୍ତି ବିଷୟରେ।
ଆପଣ ବହୁତ ଭଲ ଭାବିଛନ୍ତି ମ୍ୟାଡ଼ାମ୍। କଣ କହିବା ପାଇଁ ଚାହିଁବେ ଆପଣ ମକର ସଂକ୍ରାନ୍ତି ବିଷୟରେ?
ହଁ ଭାରତ ଆପଣ ଜାଣିଛନ୍ତି ଯେ ଭାରତ। ତି ହୋଉଛି ପର୍ବପର୍ବାଣୀର ଦେଶ ଆମର ବିନା ପର୍ବ। ପର୍ବାଣି ରେ ଆମ ଦେଶ ହିଁ ଚାଲେନି ଆପଣ ଆମ ଭାରତର ଯୋଉ ବି ଓଡିଶା ଯିବେ ସବୁ ଓଡ଼ିଶା ଯୋଉ ବି ରାଜ୍ୟ ଯି ଆପଣ ସବୁ ରାଜ୍ୟରେ ଦେଖିବେ ଯେ ବିଭିନ୍ନ ପ୍ରକାରର କିଛି ନା କିଛି କଲ୍‌ଚର୍ ଥାଉ ପର୍ବ କୁ ପର୍ବାଣି ଖାଉଛି। ଆପଣ ଯୋଉ ବି ଷ୍ଟେଟ କୁ ପଳେଇଯିବେ ଆପଣ ପାଇଯିବେ ସେଇ ଭିତରୁ ଆମର ତ ଓଡିଶ୍ ତା ଓଡ଼ିଶାରେ ତ ବାର ମାସରେ ତେର ପର୍ବ ପାଳନ କରାଯାଏ ଆପଣ ଜାଣିଛନ୍ତି। ଆହୁରି ସେଇ ଭିତରୁ ହେଉଛି ମକର ସଂକ୍ରାନ୍ତି ଗୋଟେ ଅନ୍ୟତମ। କହିଲେ ଅତ୍ୟୁକ୍ତି ହବ ନାହିଁ। ଆଜ୍ଞା ସେଇଠି ଆମେ ସୂର୍ଯ୍ୟ ଦେବତା ଧନୁ ରାଶିର ମକର ରାଶି ସଂକ୍ରାମ୍ ମଣ କରିଥିବାରୁ ଆମେ ଏହାକୁ ମକର ସଂକ୍ରାନ୍ତି ବୋଲି କହିଥାଉ ଏଇଟା ବି ଆପଣ ଜାଣିଥିବେ ଏହି ଦିନ ଠାରୁ ସୂର୍ଯ୍ୟ ରାଜଙ୍କର ଉତ୍ତରାୟଣ ରାତି ଆରମ୍ଭ ହୁଏ ତେଣୁ ଏହାକୁ ଉତ୍ତରାୟଣ ସଂକ୍ରାନ୍ତି ମଧ୍ୟ ମଧ୍ୟ କୁହାଯାଇଥାଏ ଏଇ ଗୁଡ଼ାକ ତ ଆମେ ସ୍କୁଲ ଟାଇମ୍ ରୁ ହିଁ ପଢି ପଢ଼ି କି ଆସିଥାଉ। ଯେ ମ ମକର ସଂକ୍ରାନ୍ତି ନୂଆ ଖାଇ ଏଇ ବିଷୟରେ ଆମେ ସବୁବେଳେ କିଛି ନା କିଛି ଜାଣିଥାଉ ଏଇଟା ଆମେ ତ ପାଳନ ବି କରିଥାଉ ସମସ୍ତଙ୍କ ଘରେ ଓଡ଼ିଶା ରେ ସମସ୍ତ ସେ ତ ଏଇଟାକୁ ବି ପାଳନ କରିଥାନ୍ତି।
ଆଜ୍ଞା ମୁଁ ବି ତ ଯେତିକି ଜାଣିଛି ମକର ସଂକ୍ରା ଯାନ୍ତି ବିଷୟରେ ମକର ସଂକ୍ରାନ୍ତି ହୋଉଛି ଭାରତର ଏକ ପବିତ୍ର ଏବଂ ଆ ଆନନ୍ଦମୟ ପର୍ବ ଯାହା ପ୍ରତିବର୍ଷ ଜାନୁଆରୀ ମାସରେ ଆ ବହୁ ଉତ୍ସାହରେ ପାଳନ କରାଯାଏ। ଆଉ ଏଇ ଦିନ ସୂର୍ଯ୍ୟ ଦେବ ଧନୁ ରାଶି ଧନୁ ରାଶିରୁୁ ମ କର ରାଶିକୁ ପ୍ରବେଶ କରନ୍ତି ଯାହାକୁ ଅତ୍ୟନ୍ତ ଶୁଭ ଏବଂ ପୁଣ୍ୟମୟ ସମ୍ପ ମୟ ବୋଲି ମନେ କରାଯାଏ।
ଆଜ୍ଞା ଆଜ୍ଞା। ଏଇଟା ଜାନୁଆରୀ ମାସ ଆଜ୍ଞା ଠିକ୍ କହିଥିଲେ ଯେ ପୌଷ ମାସରେ ପଡିଥାଏ। ଆମେ ପ୍ରାୟ ଦେଖିଥାଉଚେ ଚଉଦ, ଚଉଦ ନହେଲେ ପନ୍ଦର ପଡିଥାଏ। ଯୋଉ ଟାଇମ୍‌ରେ କି ଆମର ଯୋଉ ଶୀତ ଚାଲି ଥାଏ, ଆହୁରି ଆମର ଏଇଟା କଥା ଏଇ ଯେ ମକର ସଂକ୍ରାନ୍ତି ଆସୁଛି ମାନେ ଆମର ଶୀତ ଟା କମିଯିବ। ଆହୁରି ଆପଣ ଏଇଟା ବି ଲ ଲକ୍ଷ୍ୟ କରିଥିବେ ଯେ, ଆ ଶୀତ ଚାଲିଥିବ ଚାଲିଥିବ ଆହୁରି ଯେତେବେଳେ ମକର ସଂକ୍ରାନ୍ତି ପା ପାଖେଇ ଆସୁଛେ, ସେତେବେଳେ ଧୀରେ ଧୀରେ ଧୀରେ ଧୀରେ କମିବା ଟିକେ ଷ୍ଟାର୍ଟ ହୁଏ ଆଉରି ମ ମକର ସଂକ୍ରାନ୍ତିରେ ପ୍ରାୟ ସେ ତ କମି ଯାଇଥାଏ। ଏଇଟା ଆପଣ ବୋଧେ ଫିଲ୍ କରିଥିବେ ଏଇ ଜିନିଷ ଟା।
ଆଜ୍ଞା। ଆଉ ମକର ସଂକ୍ରାନ୍ତି ତ ଆମର ଅ ଅବସରରେ ଘରେ ଘରେ ସମ୍ବାଧୁ ମକର ଚାଉଳ ଚୁଡା, କଦଳୀ, ନଡ଼ିଆ, ଗୁଡ଼ ଏବଂ ଭିନ୍ନ ଫଳ ମାନେ ମିଶାଇ ଭୋଗ ପ୍ରସ୍ତୁତ କରାଯାଏ।
ଆଜ୍ଞା ଆଜ୍ଞା। ନୂଆ ନୂଆ ଡ୍ରେସ ବି ସମସ୍ତେ ପିନ୍ଧିଥାନ୍ତି। ଆହୁରି ଆମେ ଏଇଟା କହିପାରି ଯେ ଏ-ଏହି ସମୟରେ ଯୋଉ ମକର ସଂକ୍ରାନ୍ତିରେ ଦିନ ବଡ଼ ହେଇଥାଏ ପୃଥିବୀରେ, ବଡ଼ ହବାକୁ ଲାଗିଥାଏ ଆହୁରି ରାତି ଛୋଟ ଶୀତଋତୁର ପ୍ରକୋପ କମିବା ସହିତ ବସନ୍ତର ବି ପୁଣି ଆଗମନ ଆମେ ଦେଖି ଦେଖିପାରିବେ ଯେ, ତାର ବି ଆଗମନ ହେବାର ପ୍ରସ୍ତୁତି ବି ଚାଲିଥାଏ। ଠିକ୍ କହିଲି ନା ମ୍ୟାଡାମ? ଆଜ୍ଞା। ମକର ସଂକ୍ରାନ୍ତି ଦିନ ବି ଓଡିଆ ଘରେ ଘରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ। ଆପଣ ଦେଖିବେ ଯେ ଲ ଲୋକମାନେ ପ୍ରାତଃ ସମୟରୁ, ନଦୀ ପୁଷ୍କରିଣୀ ବା ସମୁଦ୍ରରେ ସ୍ନାନ କରି ସୂର୍ଯ୍ୟ ଦେବ ତାଙ୍କୁ ପୂଜା କରିଥାନ୍ତି, ଯେହେତୁ ସେଇଟା ସୂର୍ଯ୍ୟ ପୂଜାଙ୍କର ଦିନ ଥାଏ। ମୁଁ ଯେମତି କହିଥିଲି ୟା ଆଗରୁ। ଏହି ପର୍ବରୁ ମୁଁ ମୁଖ୍ୟ ଆକର୍ଷଣ ହେଉଛି ଯେମତି କିି ମକର ଚାଉଳ, ଆପଣ ଯେମତି କହିଲେ। ଯେ ନୂଆ ଆ ନୂଆ ଗଛର ଚାଉଳ, କଦଳୀ, ଛେନା ପୁଣି ଗୁଡ଼ ନ ନଡ଼ିଆ, କ୍ଷୀର ଆଉରି ବିଭିନ୍ନ ପ୍ରକାରର ଫଳମୂଳ କୁ ମିଶାଇ ଏହି ସୁସ୍ୱାଦୁ ଭୋଗ ପ୍ରସ୍ତୁତ ତ କରାଯାଏ। ଯୋଉ ମକର ସଂକ୍ରାନ୍ତିରେ ଯୋଉ ଆମେ ଯୋଉ ମକର ବସିଥାଉ ଚାଉଳ ଗୁଡାକ ଆମେ ଯାହାବି ରୋଷେଇ ହେଇଥାଏ ସେଇ ଚାଉଳରେ ନୂଆ ଚାଉଳ ପକେଇ କିଛି ବି ହଉ ସେଇ ଚାଉଳରେ ଆମେ ଏ ଉଁ ଯୋଉ ଦିଜଣ ମକର ବସିଥିବେ ସେମାନେ ପରସ୍ପରକୁ ଖୁଆଇ ଦେଇଥାନ୍ତି।
ଆଜ୍ଞା। ଆଉ ଏଇ ପ ଏଇ ପବିତ୍ର ପର୍ବ କୃଷକ ମାନଙ୍କ ପାଇଁ ନୂ ନୂଆ ଫସଲର ଆଗମନ ଆଉ ପ୍ରକୃତିର ଆଶୀର୍ବାଦ ପ୍ରତି ମାନେ କୃତଜ୍ଞତା ପ୍ରକାଶ କରିବାର ଏକ ସୁନ୍ଦର ଅବସର ବି ଅଟେ।
ଆଉ ଲୋକମାନଙ୍କ ସକାଳୁ ସ୍ନାନ କ ମାନେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ସୁଖ ଶାନ୍ତ ନ୍ତି ଏବଂ ସମୃଦ୍ଧି ପ୍ରାର୍ଥନା କରନ୍ତି। ମକର ସଂକ୍ରାନ୍ତି ଆମକୁ ପରିଶ୍ରମ ଆ ଆଉ ସତ୍ୟନିଷ୍ଠା ଭକ୍ତି ଏବଂ ପ୍ରକୃତି ପ୍ରତି ସନ୍ମାର ଶିକ୍ଷା ପ୍ରଦାନ କରେ।
ଆଜ୍ଞା।
ଆମେ ଦେଖିବା ଯେ ଏହି ଦିନ ଲୋ ଲୋକମାନେ ପରସ୍ପରକୁ ମନର ଆ ଯୋଉ ଅ ବସାଇଥାଆନ୍ତି ନ୍ତି। ଦୁଇ ଜଣ ଜୀବନ ସାରା ବନ୍ଧୁତା ହୋଇ ରହିବାକୁ ଶପଥ ବି ନେଇଥାନ୍ତି। ଓଡିଶାର ସଂସ୍କୃତିରେ ମକର ସଂକ୍ରାନ୍ ତି ବନ୍ଧୁତା ଆହୁରି ଯୋଉ ସଦର ଭାବର ପ୍ରତୀକ ଆମେ କହିପାରିବା ଯେ ମକର ସଂକ୍ରାନ୍ତି ସେଇୟା କାହିଁକି ନା ମକର ସଂକ୍ରାନ୍ତି ହଉଛି ସୂର୍ଯ୍ୟ ଦେବତାଙ୍କର ପୂଜା ଆହୁରି ପରିସ୍ ପର ବନ୍ଧୁତା ବାନ୍ଧିବା ଆଉ ପୁରୀ ର ଶ୍ରୀମନ୍ଦିରରେ ବି ମହାପ୍ରଭୁ ଜଗ ନାଥଙ୍କ ପାଖରେ ଏହି ଦିନ ମକର ଦେଶ କରାଯାଏ ଏ ଏବଂ ସ୍ଵତନ୍ତ୍ର ମକର ଆପଣ କେବେ ମକର ବସିଛନ୍ତି କି ଆପଣ କେତେବେଳେ ମକର ସଂକ୍ରାନ୍ତି ଆପଣଙ୍କ ଘରେ ବି ତ ପାଳୁଥିବେ
ନା ନା ମ୍ୟାମ୍ ମୁଁ ସେମିତି କିଛି ମକର ବସିନି କାହା ସହ ହେଲେ ଦେଖିଛି ଦେଖିକି ତ ବହୁତ ଖୁସି ଲାଗେ ବହୁତ ଆନନ୍ଦ ଲାଗେ। ହେଲେ ମୁଁ ସେମିତି କିଛି କରିନି। ଦେଖିକି ସବୁ କିଛି ଶିଖିଛି ଜାଣିଛି କଣ କଣ ସବୁ ହୁଏ ସେ ସବୁ କିଛି ମୁଁ ଜାଣିଛି। ଆପଣ ବସିଛନ୍ତି ମ୍ୟାଡାମ କାହା ସହ ମକର?
ହ ନା ମୁଁ ବି ବସିିନି ହେଲେ ମୁଁ ବି ଦେଖିଛି ଏବେ ତ ଆମେ ଟାଉନକୁୁ ପଳେଇ ଆସିଲୁଣି ଯେତେବେଳେ ଆମ ଗାଁ ରେ ରହୁଥିଲି ସେତେବେଳେ ଦେଖୁଥିଲି ଗାଁ ଗୁଡାକରେ ଏଇଟାକୁ ବହୁତ ପାଳନ କରି ଥାନ୍ତି। ଗାଁ ଗୁଡାକରେ ଆପଣ ଦେଖିବେ ଯେ ସବୁ ପର୍ବ ପାଳନ କରିଥାନ୍ତି ଯେତେବେଳେ ଆମେ ଧି ଟାଉଣକୁୁ ପଳେଇ ଆସୁ ସେତେବେଳେ ସବୁ ପର୍ବ ପାଳନ କମିବାରେ ହାର୍ ରେ ହ୍ରାସ ପାଇଥାଏ। ତ ଯୋଉ ସମୟରେ ମୁଁ ଗାଁ ରେ ଥିଲି ସେଇ ସମୟରେ ଦେଖ
ମକର ସଂକ୍ରାନ୍ତି ଭାରତ ର ଭିନ୍ନ ରାଜ୍ୟରେ ଅ ଭିନ୍ନ ଭିନ୍ନ ନାମର ପରମ୍ପରାରେ ପାଳନ କରାଯାଏ କି ନ୍ତୁ ଏହାର ମୂଲ୍ୟ ଉଦ୍ଦେଶ୍ୟ ହଉଛି ଆନନ୍ଦ ଏବଂ କୃତଜ୍ଞତା ପ୍ରକାଶ କରିବା ପାଇଁ।
ଆଜ୍ଞା ଆଜ୍ଞା।
ତ ଏହି ପର୍ବ ଆମେ ଆଜ୍ଞା
ଆମେ ଯଦି ଦେଖିବା ଦକ୍ଷିଣ ଭାରତରେ ଏହାକୁ ଆମେ ପୋଙ୍ଗଲ ଭାବରେ ପାଳନ କରିଥାଉ ଆହୁରି ପଞ୍ଜାବରେ ଲହରୀ ଏବଂ ଆସାମ ରେ ବିହୁ ନାମରେ ଜଣା ଯାଇତା। ଭାରତର ଏଇ ବିବିଧତା ଭିତରେ ଏକତା ହିଁ ଆମ ସଂସ୍କୃତିର ପ୍ରକୃତ ପରିଚୟ। ଓଡିଶା ବାହାରେ ମଧ୍ୟ ଭାରତର ବିଭିନ୍ନ ପ୍ରାନ୍ତରେ ଏହି ପର୍ବକୁ ପାଳନ କରାଯାଏ ଯେମିତିକି ଭିନ୍ନ ଭିନ୍ନ ନାମ ପାଳନ କରାଯାଏ ଆଉ ମୁଁ ଏବେ ଯେମିତି କି କହିଲି ଯେ ଆସାମ ଆଉ ପଞ୍ଜାବରେ ଯେମ ଲହରୀ ଆହୁରି ପୋଙ୍ଗଲ ନାମରେ ଯେମିତି କି ପାଳନ କରାଯାଏ। ଆମ ଓଡିଶାରେ କିଛି ନାଁ ରହିଛି ଆଉ ଅଲଗା ଅଲଗା ରାଜ୍ୟରେ କିଛି କିଛି ନାଁ ରହି ଚି ହେଲେ ଆମର ସେଲିବ୍ରେଶ ନ ହଉଛି ଗୋଟେ ଆମେ ଗୋଟେ ପ୍ରକାରରେ ହିଁ ପାଳନ କରିଥାଉ।
ଆଉ ଆମର ତ ଏହି ପର୍ବ ଆମ ସଂସ୍କୃତିର ଗୌରବ କୁ ଅକ୍ଷୁର୍ଣ୍ଣ ର ରଖିବା ସହ ସମାଜରେ ଭଲ ପାଇବା ଓ ସଦ୍ଭାବନା ବଢାଇଥାଏ।
ହଁ
ଆମେ ସମସ୍ତେ ମକର ସଂକ୍ରାନ୍ତି ପର୍ବକୁ ଆନନ୍ଦ ଶାନ୍ତି ସଦ୍ଭାବ ଏବଂ ଭକ୍ତିର ସହ ପାଳନ କରି ଆମର ପରମ୍ପରା ସଦା ସମ୍ମାନ ଦେବା ଉଚିତ। ଏଇଟାକୁ ଆମେ ସବୁବେଳେ ସମ୍ମାନ ଦବା ଉଚିତ।
ଆଜ୍ଞା ଆମର ଯେତିକି ବି ପର୍ବପର୍ବାଣି ଆସୁଛି ଆମେ ନିଶ୍ଚୟ ଭାବରେ କିଛି ନା କିଛି ପିଠା ପଣା କରିଥାଉ ଆହୁରି ନିଶ୍ଚୟ ଭାବରେ ସେଇଟା ପ୍ରଥମେ ଆମେ ଠା କୁରଙ୍କୁ ଭୋଗ ଲଗାଇଥାଉ ପ୍ରଥମେ ଠାକୁର ଭୋଗ ପାଇଲେ ହିଁ ଆମେ ସେଇ ପ୍ରସାଦ କୁ ଆମେ ଗ୍ରହଣ କରିଥାଉ ଏବେ ମକର ସଂକ୍ରାନ୍ତି ବି ଆମେ ଦେଖିପାରିବା ଦୁର୍ଗା ପୂଜା ବି ଦେଖିପାରିବା। କି କିଛି ବି ଯଦି ଦଶହରା ହଉଛି କିଛି ଅ ଏବେ ରାଖି ପୂର୍ଣ୍ଣିମା ଆସିବ ରାକ୍ଷୀ ପୂର୍ଣ୍ଣିମା ବି ଆମେ କହିପାରିବା ଏମିତି ବିଭିନ୍ନ ପ୍ରକାରର ପର୍ବପର୍ବାଣି ଆସି ଲେ ବି ଆମର ମୁଖ୍ୟ ଥାନ୍ତି ଠାକୁର ଯେତେବେଳେ ଆମେ କିଛି ଭୋଗ କରିଥାଉ ତାଙ୍କୁ ପ୍ରଥମେ ଆମେ ଅର୍ପଣ କରିକି ହିଁ ଆମେ ଆଉ କିଛି ଯାହାବି ପର୍ବପର୍ବାଣୀ ଥିବ ସେଇଠା ଆମେ ଚାଲିଥାଉ ଏଇଟା ସମସ୍ତଙ୍କ ଘରେ ହଉଥିବ ନିଶ୍ଚୟ।
ଆଉ ଏଇ ପର୍ବରେ ତ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଆନ୍ ଆନନ୍ଦ ଉଲ୍ଲାସରେ ଦିନଟି ପାଳନ କରନ୍ତି ବହୁତ ଖୁସିରେ।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
ପରିବାର ସମସ୍ତେ ଏକତା ହୋଇକି ଏହି ଦିନ ଦାନ ଧର୍ମ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ବୋହୁତ ପୂର୍ଣ୍ୟର କାର୍ଯ୍ୟ ବୋଲି ବିଶ୍ଵାସ କରାଯାଏ। ମୁଁ ଯେତିକି ଜାଣିଚି ମ୍ୟାଡାମ ଏଇ ସଂ ସଂକ୍ରାନ୍ତି ସନ ସଂକ୍ରାନ୍ତି ଆମର ସଂସ୍କୃ କୃତି ପରମ୍ପରା ଏବଂ ଧାର୍ମିକ ବିଶ୍ଵାସର ଏକ ସୁନ୍ଦର ପ୍ରତୀକ ଅଟେ।
ଆଜ୍ଞା ମ୍ୟାଡ଼ାମ। ସମସ୍ତେ ନୂଆ ନୂଆ ଡ୍ରେସ ପିନ୍ଧି ଏଠି ଉତ୍ସାହ ପାଳନ କରିଥାନ୍ତି।
ହୁଁ ମ୍ୟାଡ଼ାମ। ଏଇ ପବିତ୍ର ଏଇ ପବିତ୍ର ଦିନକୁ ଆମେ ଏ ଏମିତି ହିଁ ପାଳନ କରିକି ଖୁସିରେ ରହିବା ଉଚିତ। ଆପଣଙ୍କ ସହିତ କଥା ହେଇକି ବୋହୁତ ଖୁସି ଲାଗିଲା ମ୍ୟାଡ଼ାମ ବହୁତ କିଛି ଶିଖିଲି ଆପଣଙ୍କଠୁ। ବୋହୁତ ବୋହୁତ ଧନ୍ୟ ମ୍ୟାଡ଼ାମ।
ଧନ୍ୟବାଦ।
ରଖୁଚି ମ୍ୟାଡ଼ାମ ନମସ୍କାର।
ଆଜ୍ଞା।